ହଁ କଣ କରୁଥିଲ?
ଏଇ ଏମିତି ରୋଷେଇ ସରିଲା ଛୁଆଙ୍କୁ ଖାଇବାକୁ ଦଉଛି ଆଉ
ଓ କଣ ରୋଷେଇ କରୁଛ?
ଆଜି ସେଇ ଚିକେନ ଟିକେ ପୁଣି ଆଣିଥିଲେ ଯେ କରିଦେଲି ଆଉ ସ୍ୱାମୀ ସକାଳୁ ଅଣ୍ଡା ନଇକି ପଳେଇଥିଲେ ଡାଲମା ଅଣ୍ଡା
ହଁ।
ଏତେ ଭୋରୁ ଦେଇ ହଉନି ନା ଚିକେନ ଫିକେନ କରିକି ତ ସେ ଫୋନ କରିକି କହିଥିଲେ ଯେ
ହୁଁ।
ଆଉ ଟିକେ ଚିକେନ ଆଣିକି କରିଦେଇଥିବୁ ସକାଳେ ତରକାରୀ କରିଥିଲି
ହୁଁ।
ଏଇନି ତାଙ୍କ ପାଇଁ ସେଠୁ ଚିଲି ଟିକେ କରିଥିଲି ସେଇଟା ଆଡୁ ତାଙ୍କର କହିଲେ ଆଜି ଭାତ ଖାଇବି ଆ ଭାତ ରାନ୍ଧିଦେଲି ଆଉ। ଆଉ ତମେ?
ମୁଁ ତ ଏବେ ଆସି ଅଣ୍ଡା ଭୁଜିଆ ଆଉ ରୁଟି କରିଦେଲି।
ହଁ ହଁ।
ହାଁ।
ଆଉ ଛୁଆ ଶୋଇପଡ଼ିଲେଣି ବୋଧେ କୋଉଟା?
ନା ନା ମୁଁ ସେ ଆସିଲି ରୁଟି କରୁଛି ତାଙ୍କୁ ମୁଁ କହିଲି ବହି ଖାତା ବଡ ପୁଅକୁ କହିଲି ବହି ଖୋଲିକି ଟିକେ ପଢୁଥା ସାନ ପୁଅ ତାର ବୁଲୁଛି ଆଉ।
ତମ ପୁଅ ପ୍ରାଇଭେଟ ରେ ପଢ଼ୁଛନ୍ତି ନା?
ହଁ ହଁ।
ପ୍ରାଇଭେଟରେ କିଛି ବହି ଭୁଲ ହେଇନି?
ବହି କଣ?
ବହି ଭୁଲ ହେଇନି ପ୍ରାଇଭେଟ ବହି?
ନା ନା। ଆଉ ଭୁଲ୍ ଭୁଲ ପ୍ରାଇଭେଟ ବହି ହବନି ସେ ଗମେଣ୍ଟ ବହିରେ ଭୁଲ କଣ ସେ ବି ଓଡିଶାରେ ଅଛି ନା? ମୁଁ ତ ଓଡିଶାରେ ନାହିଁ ନା ମୁଁ ରାଞ୍ଚିରେ ଅଛି।
ଓହୋ ହଁ। ସେଠିକା ବହି ଭୁଲହେଇନଥିବ ସେଠି କଣ ଛୁଆ ପଢ଼ୁଛନ୍ତି ଓଡିଆ ନା ଇଂଲିଶ ପଢୁଥିବେ ବୋଧେ?
ଇଏ ତ ଇଂଲିଶ ମିଡିୟମରେ ଏମାନେ ପଢୁଛନ୍ତି। ଏଠି କୋଉଠୁ ଏଠି ଓଡିଆ ନାଇଁ ଏଠି ହିନ୍ଦୀ ସାଙ୍ଗମାନେ ଏ ଯେମିତି ଇଂଲିଶ ମିଡିୟମ ଓଡିଆ ମିଡିୟମ ଅଛି ନା ଓଡିଶାରେ ଏଠି ଯେମିତି ଇଂଲିଶ ମିଡ଼ିୟମ୍ ହିନ୍ଦୀ ମିଡ଼ିୟମ୍ ଅଛି। ତାଙ୍କର ସବୁ, ହଁ ତାଙ୍କର ସବୁ ବହି ହିନ୍ଦୀରେ ଲେଖା ହେଇ ଥିବ ଯାର ହିନ୍ଦୀ ମିଡିୟମ୍ ଏମାନେ ଇଂଲିଶ ମିଡିୟମ୍ ରେ ପଢୁଛନ୍ତି। ଭାରି ବର୍ଷା ହଉଛି ଏଠି, ସେଠି?
ନାଇଁ ହେଇଥିଲା ଛାଡିଲାଣି।
ମୋର ତ ପ୍ରବଳ ମୁଣ୍ଡ ବିନ୍ଧୁଛି, ମୁଁ କହିଲି ସେଥିପାଇଁ ଟିକେ ବାହାରୁ ବୁଲିକି ଆସେ ଘରେ ରହି ରହି ବିନ୍ଧୁଛି।
ହୁଁ, ହୁଁ, ବସ ତାହେଲେ। ଏଇଠି ଖରା ବେଳେ ହେଇଥିଲା ବାଇ ଉଁ, ସାଢ଼େ ଗୋଟେ ଦିଇଟା ବେଳକୁ ହେଇଥିଲା ଯେ ସା ତିନିଟା ବେଳକୁ ଛାଡି ଯାଇଥିଲା। ତଥାପି ମେଘୁଆ ପାଗ ଅଛି।
ହୁଁ, ହୁଁ ଛୁଆ ଏବେ ଭାତ ଖାଇବେ?
ହଁ ଛୁଆ ବି ପୁଅ ଟା ଟିକେ ଖାଇଲାନି ତାକୁ ଖୋଇଦେଲି। ଅଁ, ହଁ ଝିଅ ତାର ହାତରେ ଖାଉଛି।
ଶୁଅନ୍ତି କେତେବେଳେ?
ହଁ ପୁଅ ଶୋଇପଇଲାଣି ସୋଉ ସୋଉକା ଆମେ ସେଇ ଦଶଟା ଏଗାରଟା।
ଉଁ, ହୁଁ ଏମାନେ ତ ଖାଇ ନାହାନ୍ତି, ମୁଁ କଇଲି ଆସ ସିକି ଆଗେ କରିଦେଲି, କରିଦେଲେ କାମ ସରିବ ନା?
ହୁଁ ନାଇଁ ଛୁଆ ଖାଇଦିଅନ୍ତି ମୋ ପୁଅ ନଅ ଟା ନହେଲେ ଖାଏନି। କିନ୍ତୁ ଏବେ ଯୋଉ ସକାଳୁ ଆଉ ଟାଇମ୍ ମିଳୁନି ଶୋଇବାକୁ ଖରା ବେଳେ। ସକାଳ ଛଅ ରୁ ଜାନଥ ସେ ଜଲଦି ଶୋଇ ପଡୁଚି।
ହଁ ମ, ଆମ ଛୁଆଙ୍କୁ ବି ଟାଇମ୍ ନାହିଁ ଶୋଇବାକୁ।
ହୁଁ, ହୁଁ ପୁଣି ଭୋରୁ ଉଠିବ ତାର ତାର ଅଭ୍ୟାସ ହେଇନି। ଫାଷ୍ଟ ଫାଷ୍ଟ ଏମିତି ଚାଲିଛି ଅଭ୍ୟାସ ହେଇଗଲେ ହେଇଯିବ। ଆମ ଝିଅକୁ ମୁଁ ପୁଅ ଖରା ବେଳେ ଲଞ୍ଚ ତାର ସଇଲା ମାନେ ତାକୁ କେହି ରଖେଇପାରିବେନି। ସେ ଶୋଇବ ମାନେ ଶୋଇବ କିନ୍ତୁ ଏବେ ଶୋଇପାରୁନି ଆଉ ତଥାପି ଆଜି ସ୍କୁଲ୍ ରେ ଶୋଇପଡ଼ିଥିଲା।
ଆଚ୍ଛା ଆଚ୍ଛା ହେଁ ହେ ମୋ ପୁଅ ବି ଗାଡ଼ିରେ ଆସିଲା ବେଳେ ସ୍କୁଲ୍ ରୁ ଗାଡ଼ିରେ ଆସୁ ତ ଆସିଲା ବେଳେ ଗାଡିର ଶୋଇ ପଡ଼ିଥାଏ।
ହୁଁ, ସେମିତି କରୁଚନ୍ତି ବା ଛୁଆ ଅଭ୍ୟାସ ନାହିଁ ଛୁଆଙ୍କର। ଅଭ୍ୟାସ ହେଇଗଲେ ବର୍ଷେ ଖଣ୍ଡେ ଗଲେ ଛଅ ଚାରି ଛଅ ମାସ ଗଲେ ଅଭ୍ୟାସ ହେଇଯିବ। ତାର ପେସର ପଡ଼ିଯାଉଚି ଦି ଟାଇମ୍ ଟିଉସନ୍ ଇଆଡେ। ଘରେ ପାଠ ଟ୍ୟାକ୍ସ ଦେଇ ଦଉଚନ୍ତି। ଘରେ କର ପାଠ ପଢ ସ୍କୁଲ୍ ଯା ମାନେ ତାଙ୍କୁ କହିବାକୁ ଗଲେ ସକାଳ ଛଅ ରୁ ରାତି ଆଟା ସାଢେ ଆଟା ନଅଟା ପର୍ଯ୍ୟ ସେ ପା- ହେଇ ଝିଅର ହେଇ ପାଠ ସରିନି। ଯେତେକ ହୋମୱାର୍କ ଥିଲା ତାର ଅଧା କରିଦେଇଛି। ତାର କାଲି ତିନିଟାରେ ଅଛି ଟିଉସନ ମୁଁ କଇଲି ତୁ ସ୍କୁଲ୍ ରୁ ଆଇଲେ କରିବୁ। ମେଣ୍ଟାଲ୍ ହେଇଯିବେ ଏତେ ପଢ଼ିଲେ।
ହଁ ଆପଣ ଖାଇସାରଲେଣି?
ନାଇଁ ମୁଁ ଖାଇନି ଏଇ ଛୁଆଙ୍କୁ ଖୋଇଦଉଥିଲି।
ଆଉ ଏମାନଙ୍କର ତ କାଲି ଶନିବାର ଛୁଟି ଅଛି ସ୍କୁଲ୍।
ସେପଟେ ଶନିବାର ସ୍କୁଲ୍ ଛୁଟି?
ରହେନି ସେଇ ଓଡିଶାରେ ବି ସେ ଇଂଲିଶ ମିଡିୟମ୍ ସ୍କୁଲ୍ ଗୁଡା ଶନିବାର ରବିବାର ଦି ଦିନ ଛୁଟି ଥାଏ।
ନାଇ ଶନିବାର ହାଫ୍ ଛୁଟି ମାନେ ଏଗାରଟା ପର୍ଯ୍ୟନ୍ତ ବାରଟା ପର୍ଯ୍ୟନ୍ତ କ୍ଲାସ୍ ହୁଏ। ସକାଳ ଛଅ ରୁ ଏଗାରଟା ପର୍ଯ୍ୟନ୍ତ।
ଆଛା ଏମାନଙ୍କର ପୁରା ଛୁଟି ଥାଏ ଏମାନେ ଯାନ୍ତିନି।
ରଇବାରଟା ଫୁଲ୍ ଛୁଟି।
ହୁଁ ହୁଁ।
କାଲି ଛୁଟି ବୋଲି ମୁଁ ଟିକେ ଆଜି ସେମାନଙ୍କୁ ହୋମୱାର୍କ ନ କଲେ ତାଙ୍କର ଚଳିବ ସ ସଖାଳୁ କାଲି କରିବି ମୋ ବି ମୁଣ୍ଡ ବିନ୍ଧୁଚି ନା। ଆକୁ କେବେ କେମିତି ଖୋଇକି ଶୋଇପଡ଼ିବି ଭାବୁଚି।
ହୁଁ।
ବେଶୀ ଗୁଳୁଗୁଳି ହୋଉନି କି?
ହଁ ବର୍ଷା ଏତେ ହେଇକି ବି ଗୁଳୁଗୁଳି।
ବୋହୁତ ଗୁଳୁ ଗୁଳି ହୋଉଚି ପୁରା ବିରକ୍ତ ଲାଗିଉଚି ଏଠି ବି
ଆମର ମୋର କଣ କହିଲ ଛୁଆଙ୍କର ଯୋଉ ଦିନ ଛୁଟି ରହୁଛି ସେଦିନ ମୋ ହଜବେଣ୍ଡଙ୍କର କାମ ରହିଯାଉଛି। ହଜବେଣ୍ଡଙ୍କର ଯୋଉ ଦିନ ଛୁଟି ରହୁଛି ସେଦିନ ଛୁଆଙ୍କର ଟିୁସନ କାମ ରହିଯାଉଚି। ମାନେ ମୁ କୌଦିନ ରେଷ୍ଟ ଟିଗେ ପାଉନି।
ମୋରକାା ମୁଁ ଏଇ ଶ୍ର ରବିବାର ଦିନ ଏମାନଙ୍କର ସବୁ ବନ୍ଦ ଥିବ ଏଠି ନା ଟୁସନ ଟି ପଚାରିବୁ ସନିବାର ରବିବାର କରୁନାହାନ୍ତି ଯେ।
ନାଇଁ ଏଠି ଆମର ହୋଲ୍ ମାନେ ପୁରା ୱିକ୍ ସାରା ପୁରା ସାତ ଦିନି ଜାଙ୍କ ଟିଉସନ୍।
ଏମାନେେ କମସେ କମ ସନି ବାର ରବାର ମାନେ ରବିବାର ନ କଲେ ନାଇଁ ଶନିବାର ଟା କରନ୍ତି ଏଠି ଶନିବାରେ ବି କରୁନାହାନ୍ତି।
ହୁଁ ଆଉ ଉଁ ଗୋଟେ ଗୋଟେ ଛୁଆକୁ ଆମେ ହୋଉଚି ସପ୍ତାହକ ଟାଙ୍କ ଟ୍ୟୁସନ ପାଇଁ ଆମେ ହଜାର ଟଙ୍କା ଦୋଉଚୁ।
ହଁ।
ତାମାନେ ମା ଦିଇଟା ଛୁଆକୁ ଦିଇ ହଜାର ଜଣକୁ ମାସକୁ ଦିଇ ହଜାର ଟଙ୍କା ଦବୁ। ସବୁ ମାନେ ତମେ ସପ୍ତାହର ଛଅ ଦିନିତ ନୁହେଁ ପାଞ୍ଚ ଦିନି।
ହଁ।
ପାଞ୍ଚ ଦିନି ଟ୍ୟୁସନ କଲେ ବାଧିବନି।
ହଁ ସେଥିରେ ବି କୋହୁଦିନ ଦେହ ଖରାପ।
ସେଥିରେ ପୁଣି ଦେହ ଖରାପ ହେଲା ଛୁ ଟି ଏବେ ତାଙ୍କ ସାରେ ଟିୟୁସନ୍ ମ୍ୟାଡାମ ଯୋଉ ପଳେଇଥିଲେ ଚାରି ଦିଇ ଦିନି ପାଇଁ ଦିଇ ଦିନି ଛୁଟି ହେଲା।
ହୁଁ।
ସେଥିପାଇଁ ଶନିବାର ଛୁଟି ନୁହିଁକି ଶନିବାର ଛୁଟି ନାହିଁକି ରଇ ବିରେକି ଚୁଟି ନାହିଁ।
ହୁଁ ହୁଁ। ତ ଶନିବାର ରବବାର ଛୁଟି ମୁଁ ପୁରା କାଲି ଆଲରାମ ନ ଦେଇକି ଶୁଏ। ଆଜି ଟିୟୁସନ୍ ନାହିଁ ସ୍କୁଲ ନାହିଁ ହେଲା।
ମୁଁ ଯେତେବେଳେ ଛୁଆଙ୍କର ଯେତେବେଳେ ସକାଳୁଆ ଟିୟୁସନ୍ ନଥିଲା ମୁଁ ବି ସେଇଆ ରହିବାର ଟା ସେଇୟା କରେ ମାନେ ସବୁଦିନ ରାତି ଚାରିଟା ହେଇନଥିବ ଉଠିବି। କାହିଁକି ନା ରୋଷେଇଟା ଆଗେ ଭାତ କର ଡାଲି କର ତରକାରୀ କର ପୁଣି ଛୁଆଙ୍କ ପାଇଁ ଟିଫିିନ ତିଆରି କର ନହେଲେ ଟିୟୁସନ୍ ଛାଡେ ଏବେ ତ ଆଉ ମୋ ଛୁଆ ଟିୟୁସନ୍ ଯୋଉ ଟି ତୁ ଉଡ଼ି ନଉ ନାହାନ୍ତି।
ହୁଁ ହୁଁ।
ଆଉ ସବୁ ଏ ତଥାପି ରୋଷେଇ ଚାଲଚି ଛୁଆଙ୍କ ପାଇଁ କଣ ଟିକେ ହାଲକା ଫୁଲକା କରିଦେଲେ ନେଇଯିବେ କିନ୍ତୁ ଏବେ ସ୍ଵାମୀ ଯୋଉ ଯାଉଚନ୍ତି ହେଭି ରୋଷେଇ ହୋଉଛି।
ହୁଁ ହୁଁ ଉଁ ସଖାଳୁ ବି ଏତେ ରୋଷେଇ କେମିତି କରିପାରୁଚ ଗାଧେଇକି କର?
ଉଁ ହଁ ଗାଧେ ନହେଲେ ଦିନେ ଦିନେ ବଦଳି ବି ଦିଏ ରାତି ଚାରିଟାରୁ ଯୋଉ ଦିନ ଏଇ ଯୋଉ ରାତି ଚାରିଟାରେ ଯୋଉ ଦିନ ଉଠିଥିବି ମୋର ଜଲଦି କାମ ସରି ଆଇଥିବ ସେଇଦିନ ଗା ଧେଇ ପଡ଼ିବି ଆଉ ଯୋଉ ଦିନ ଟିକେ ଲେଟ୍ ହେଇଗଲା ଧର ଦଶ ପନ୍ଦର ଦଶ ପନ୍ଦର ମିଣ୍ଟି ଲେଟ୍ ହେଇଗଲା ମୁଁ ସେଦିନ ଉଁ ମାନେ ଧୋଇ ଧୁଆ ହେଇକି ବଦଳି ଦିଏ।
ଆଚ୍ଛା।
ହ ହ ଆଉ ଆଜିଠୁ ଏଇ ଭାତ ପାଣି ରେଡ଼ି କରିକି ଗ୍ୟା ଚୁଲା ଓପରେ ଥୋଇ ଦେଇଚି।
ହୁଁ।
ସକାଳୁ ଉଠିବି ତ ଦୁଆର ଓଳେଇବି। ସେ ପାଣି ତାତିଲା ଭିତରେ ମୁଁ ନିଜେ ଗାଧେଇକି ପଳିଆସଥିବି। ମୋର ପ୍ରାୟ ଗାଧା
ଇରୁ ଗାଧଉଚନ୍ତି ଯେ ବାବା!
ପ୍ରାୟ ତମେ ମୋ ପ୍ରାୟତଃ ପାଁଶଟା ଭିତରେ ଗାଧୁଆ ସରିଯାଏ। କିନ୍ତୁ ଏବେ ଏଇ ବର୍ଷା ଯୋଉ ହେରୁଚି ଥଣ୍ଡା ହେଇଯାଉଚି। ଉଁ ସମସ୍ତେ ଯାଇସାଇଲା ପରେ ଛୁଆ ବି ଛଅଟାରେ ଟିଉସନ୍ ଯାଉଚନ୍ତି। ମୋ ସ୍ଵାମୀ ପାଁଶଟା ପଇଁଚାଳିଶରେ ଯାଉଚନ୍ତି ଆ ଛଅଟା ଭିତରେ କାମ ସଇଲା। ଛଅଟାରେ ହିଁ ଗାଧୋଉଛି।
ଉଁ ହୁଁ।
ଏଇ ବର୍ଷା ଦିନ ଆଉ ବର୍ଷା ହଉଚି ଏତେ ଜୋରେ।
ଆଉ ଥଣ୍ଡା ଦିନରେ କେମିତି କରିବି ଏ ଶୀତ ଦିନରେ?
ଶୀତ ଦିନ ହେଲେ ବି ଉଠିକି କରେ। ଏରା ଅଭ୍ୟାସ ଅଛି।
ହୁଁ। ତମର ତାହେଲେ ସେ ଯୋଉ ମାଣବସା ଗୁରୁବାର କଷ୍ଟ ହଉନଥୁବ।
ନାଁ ମୁଁ ରାତି ଶୋଇଲା ଅଳୁକୁ ହେଇଯାଏ ବାରଟା ଗୋଟେ। ଫୁଣି ରାତି ତିନିଟାରୁ ଉଠିକି ଗାଧୁଆ।
ମୋର ମାଣବସା ଗୁରୁବାର ବାବା! ଯା ପାଁଶଟା ଗୁରୁବାର ବଡ଼ କଷ୍ଟରେ ଯାଏ।
ହ କଷ୍ଟ ତ ହୁଏ କିନ୍ତୁ କଁ କରିବା ବା କରିବାକୁ ପଡ଼ିବ ଆଉ।
ହୁଁ ସେଟା ତ କରିବାକୁ ବାଧ୍ୟ ନାଁ ସମସ୍ତେ କରିବେ ନିଜେ ଶୁଅ ଶୋଇ ହୋଇ ପାରି ମତେ ସେଦିନ ନିଦ ହଁ ହୁଏନି ରାତି ଦିଟାରୁ ନିଦ ହବନି।
ମୋର କଁ କହିଲେ ମୁଁ ସବୁ କାମ ମାନେ ମୋର ଏକ୍ସ ମାନେ ମୁଁ କହନ୍ତି ନିଜ ବିଷୟରେ ନିଜେ କୋହୁଚନ୍ତି ବୋଲି କିନ୍ତୁ ମତେ କାମ ଥିଲେ ଜମା ନିିଦ ହବନି।
ମତେ ବି ତ।
ନିଦ ହବନି ମୁଁ ସବୁ ମାନେ ଆମ ଆମ ଘରେ ଯାତ୍ରା ଗୋଟେ ହୁଏ। ମୋ ଶାଶୁ ଘରେ ଆସନ୍ତି। ପଇଁତିରିଶ ଚାଳିଶ ମଣିଷ ସମସ୍ତଙ୍କୁ ନିଜେ ହିଁ ରୋଷେଇ କରିକି ଦିଏ କୋଉଠୁ ରୋଷେ ସେଇଆ ଡକାା ହୁଏନି ସେଥିରୁ ପୁଣି ଘରର ଯାବତୀୟ କାମ।
ହଁ।
ହଁ ସେଇଆ।
ଏତେ କରିକି ବି ଶାଶୁ ଶ୍ୱଶୁର ଆମକୁ ପଚାରୁନାହାନ୍ତି। ଏତେ କରିକି ବି ଶାଶୁ ଶଶୁର ଆମକୁ ପଚାରୁନାହାନ୍ତି।
ସେମାନେ ଯେତେ କଲେ ବି କହିବେ କି ମାନେ ଅଶାନ୍ତି କହିବେ କରୁନି।
ହଁ କିନ୍ତୁ କିନ୍ତୁ ମାନେ ତାଙ୍କ ବନ୍ଧୁବାନ୍ଧବ ସମସ୍ତେ ଆସୁଛନ୍ତି। ମୋ ବାହାଘର ଦଶ ବର୍ଷ ହେଇଗଲାଣି ମୋର ଗୋଟେ ଛୋଟ ପୁତୁରା ବି ଅଛି। ସିଏ କାନ୍ଦୁଛି ଯେ ଅପା ତୋ ଘରକୁ ଯିବି ଦି ବର୍ଷର
ହେଁ।
ଆଲାଉ କରୁନାହାନ୍ତି ସିଏ ବି ଆସୁନି।
ହୁଁ।
ମୋ ବାପଘର ଟୋଟାଲ ଏଠିକ ଆସୁନାହାନ୍ତି ଆସିଲେ କଳିି। ତେଣୁକରି କାଇଁ ଆସିବେ ମୁଁ ଯାଉଛି ଓଷା ବାର ବ ଯା ହଉଛି ଦଉଛନ୍ତି। ଏ ମୋ ଭାଇକି ଯଦି ଫୋନ କରିବି ଏଟା ଦରକାର ସେଟା ଦରକାର ଆସିକି ରାସ୍ତା ଉପରେ ଦେଇଦେକି ଯାଉଚି।
ଆଚ୍ଛା।
ଏମିତିି ଆଉ।
ହୋଉ। ହୋଉ ରୋଉଚି।
ହଁ ଟାଇମ ହେଇଗଲାଣି କାଲି ମୋ ଆଡୁ ମୁଁ କଲ୍ କରି ତମ ଆଡୁ ତମେ କଲ୍ କରିବ। କରିକି ତମେ କଲ୍ ଦବ ଆଉ।
ହଉ ଠିକ୍ ଅଛି।
ହଉ।
ହଁ।